ହ୍ୟାଲୋ ହଁ କେମିତି ଅଛ
କଣ କରୁଛନ୍ତି?
ଏଇ ମୋ ପୁଅକୁ ଟିକେ ଶୁଆଉଥିଲି ଆଉ।
ଭଲ ଆଉ।
ଆଉ ଆପଣ କେମିତି ଅଛନ୍ତି?
ପୁଅ ଶୋଇଆ ଭଲ ଆଉ। ଆପଣ ଖାଇବା ପିଇବା ସରି ଗଲାଣି ହଁ ରୋଷେଇ ସାରିକି
କରିନି ଆ ମାନେ ରୋଷେଇ ସାରି ଦେଇକି ଆସିଛି ଖାଇବା ସରିନି। ଏ ଛୁ ପୁଅଟା ବି ଖାଇନି। କିନ୍ତୁ ତାକୁ ନିଦ ଲାଗୁଛି ବୋଧେ ସେଥିପାଇଁ ଆସିଲା ଟିକେ ଶୋଇପଡ଼ିଲା ଆଉ ମାନେ ଟିକେ କେମିତି ଶୋଇବୁ ବୋଲି ହେଲା ତ ମୁଁ କହିଲି ହଉ ଶୋ ଆଉ ଅଧଘଣ୍ଟେ ଛାଡିକି ଖୁଆଇଦେବି ଆଉ। ନିଦ ଲାଗିଲାଣି ଖାଇବନି ତ ଭଲରେ। ଦେଢ ବର୍ଷର ତ ଦେଢ଼ ବର୍ଷର। ହଁ ପୁଅ ହଁ ତ ମୁଁ। କହିଲି ହଉ ଶୋଇପଡ଼ୁ ଟିକେ ନାଉ ତାପରେ ଶେରଲା ଖାଇବ ତ ଯଦି ନିଦରେ ନିଦରେ ଖାଇଦେଲା ତ ନହେଲେ ଉଠେଇକି ତାକୁ ଖୁଆଇବି ପୁଣି ଆଉ। ନିଦ ଲାଗୁଛି ଜୋରରେ ମାନେ ଖାଇବନି ଚିଡ଼ିବ କାନ୍ଦିବ। ହଁ ସେଥିପାଇଁ।
ନିଦ ହଁ ନିଦର ଉଠିକି କଣ ଖାଇବ ପିଲା?
ହଁ ହଁ ବେଳେ ବେଳେ ତାକୁ ବହୁତ ନିଦ ଲାଗୁଥିବ ନା ସେ ଆଖି ବନ୍ଦ କରି କରିକା ବି ଖାଇଦେବ।
ହଁ ହଁ। ଆଉ ବୋତଲ ପିଉଛ ବୋତଲ ପିଉଛନ୍ତି ପୁଅ?
ନା ନା ନା ବୋତଲ ମୁଁ ଦଉନି ତାକୁ ସେ ପାଣି ଫାଣି ଗ୍ଲାସ ରେ ବି ତାକୁ ଶିଖେଇ ଦେଲିଣି ତ ଆଉ ବୋ ବୋତଲ ଦଉନି ସେ ଶେରଲା ଖାଇବ ରାତିରେ। ସେର ହଁ ଶେରଲା ଖାଉଛି। ଆଉ ସେମିତି ସେ ଆଖି ବନ୍ଦ କରିଥିବ କିନ୍ତୁ ତାକୁ ତା ମୁଁ ଆଁ କରିବି ମାନେ ତା ଗାଲକୁ ଟିକେ ହାତ ମାରିଦେଲେ ସେ ଆ କରି ମୁଁ ତାକୁ ଦେଇ ଦେଇେ ଦେଇ ସେ ଯେମିତି ଆଖି ବନ୍ଦ କରିିକରି ସେ ଖାଇ ଖାଇ ଦବ।
ନିଦ ରେ ନି
ଅମ୍ବୃତ ନିଦରେ ନିଦରେ ଖାଇଦିଏ ହଁ, କିନ୍ତୁ ଏବେ ଜବରସ୍ତକୁ ଜୋରେ
ହଁ
ଆଉ କିନ୍ତୁ ନିଦରେ ଯଦି ମାନେ ନିଦ ଲାଗିବା ସମୟରେ ଦବ ନା ସେ ଖାଲି କାନ୍ଦିବ। ଖାଇବନି ଖାଲି ଫିଙ୍ଗା ଫୋପଡ଼ା କରିବ ଥୁ ଥୁ କରି ଗାଢ଼ିବ ଟିକିଏ ଶୋଇପଡ଼ିଲେ ସେ ଆରାମସେ ଖାଇବ। ଖେଳିଲାଣି ସ ଉଠିଲାଣି ଚାରିଟାରୁ ଶୋଇଥିଲା। ହଁ ଶୋଇକି ଉଠିଲାଣି ଚାରିଟାରୁ ତ ଅ ନିଦଡ଼ା ଲାଗୁଛି ତାକୁ। ଆଉ ସେଥିପାଇଁ ମୁଁ କହିଲି ହଉ ଟିକେ ଆଉ ଶୋଇପଡ଼ୁ ସେଥିପାଇଁ ଶୋଇ ପଡ଼ିଲା ଆଉ।
ଆଉ ଖାଇବା ପିଇବା ହେଇନି ନା?
ହଁ ଆପଣଙ୍କ ଘରେ ସବୁ କି କିଏ ଅଛନ୍ତି? ନା ମୁଁ କରିସାରିି ଛି ରୋଷେଇ ରୁଟି ଆଉ। ରୁଟି ଆଉ ମାନେ ମିକ୍ସ ର। ସବୁ ତରକାରୀ କରିୁଛି ସବୁ ପରିବା ପକେଇକି ମିକ୍ସ ତରକାରୀ। ହଁ କରିଦେଇକି ଆସିଛି। ଆଉ ଖାଇନାହାନ୍ତି କେହି ଆଉ।
ଆଉ ଆମ ଘରେ ଅଛନ୍ତି ମୋ ଶାଶୁ ଆଉ ମୁଁ ପୁଅ ତିନି ଜଣ।
ଆଉ ସ୍ୱାମୀ।
ସ୍ୱାମୀ ରହୁଛନ୍ତି ଭୁବନେଶ୍ଵର ରେ।
ଓହୋ ଭୁବନେଶ୍ୱର ରେ ରୁହନ୍ତି।
ଭୁବନେଶ୍ୱରେ। ଚାକିରୀ ନା ହଁ ବିଜନେସ୍ ଦୋକାନ ଆଉ।
ବିଜିନେସ୍ କରୁଛନ୍ତି।
କରୁଛନ୍ତି ଆପଣଙ୍କ ଘର କୋଉଠି କି।
ଆମ ଘର କଟକ ବାଙ୍କି।
କଟକ ବାଙ୍କି ମାନେ ଶାଶୁ ଘର ନା ବାପାଙ୍କ ଘର?
ହଁ ହଁ ନାହିଁ ଶାଶୁଘର ମୋ ବାପଘର ଭୁବନେଶ୍ୱର।
ବାପ ଘର ଭୁବନେଶ୍ୱର।
ହୁଁ।
ଶାଶୁ ଘରେ କିଏ କିଏ ଅଛନ୍ତି।
ହ ସମସ୍ତେ ଆମର ବହୁତ ବଡ଼ ଫ୍ୟାମିଲି ତ, ଉଁ ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର। ଆଉ ସ୍ୱାମୀ ଚାକିରି କରିଛନ୍ତି ସେ। ଭୁବନେଶ୍ୱର ରେ ସିଏ ଯିବା ଆସିବା କରନ୍ତି ଏ। ବେଳେ ବେଳେ ରହି ଯାଆନ୍ତି ସେଠି ଆଉ ହଁ ଯିବା ଆସିବା କରନ୍ତି ବେଳେ ବେଳେ ରହି ବି ଯାଆନ୍ତି। ବର୍ଷା ଫର୍ଷା ହେଲା କି ଲେଟ୍ ହେଇଗଲା ଯଦି ଅଫିସ୍ ଛୁଟି ହଉ ହଉ
ରହି ଯାଆନ୍ତି ସେଠି।
ହଁ ରହିଯାଛନ୍ତି ଆଉ ନହେଲେ ନହେଲେ ଡେଲି ଯିବା ଆସିବା କରୁଛନ୍ତି।
ଅ ହ ଆପଣ ପିଠାପଣା ରୋଷ ସେଇ ଆମର ହେଇଛି କଣ ଓ ଛୁଇଁ ଆଳୁ ଭଜା ହେଇଥିଲା। ଆଉ ରୁ
ସଜନା ଛୁଇଁ ନା।
ସଜନା ଛୁଇଁ ବାଇଗଣ ଗାଧୁଆବେଳେ ଭଜା ହେଇଥିଲା। ଆଉ ସେଇ ଥିଲା ଆଉ ଖାଲି ଅଣ୍ଡା ଅମଲେଟ କରିକି ଖାଇଲୁ ଆଉ।
ଓ ହଁ ଏବେ ମାନେ ରାତିରେ କଁ ଭାତ ନା ରୁଟି?
ନା ନା ରୁଟି।
ରୁଟି ହଁ ରାତିରେ ହାଲ୍କା ଖାଦ୍ୟ ଖାଇଲେ ଭଲ ଲାଗେ।
ହଁ ରାତିରେ ଭାତ ଖାଇ ହବନି।
ନାଇ ମୁଁ ଏଇ ଯୋଉ ଗରମ ହଉଥିଲା ମଝିରେ ମଝିରେ ଟିକେ ପଖାଳ ଖାଏ ରାତିରେ ଭଲ ଲାଗେ। ଗରମ ପାଇଁ ରୁଟି କଲା ପରେ ଦେହ ପୁରା ଏତେ ଗରମ ହେଇଯାଏ ଯେ।
ହଁ ହଁ ହଁ।
ଆମର ଯେହେତୁ ବଡ଼ ଫାମିଲି ଅଧିକା ରୁଟି ହୁଏ ହଁ ସେଥି ପୁରା ଅଲଗା ଭଜା ତରକାରୀ କଣ ଆମେ ଟିକେ ଘାଣ୍ଟି ଦେଇକି ଟିକେ ଫ୍ୟାନ୍ ପାଖକୁ ଆସିପାରିବା। ରୁଟିଟା ପୁରା ଠିଆ ହେଇକି କରିବାକୁ ପଡ଼େ ତ ପୁରା ହଁ ଅଧଘଣ୍ଟା ପୁରା ନିଆଁ ପାଖରେ ଠିଆ ହେଲା ପରେ ମୋତେ ଆଉ ରୁଟି ଖାଇବାକୁ ଇଚ୍ଛା ହୁଏନି। ମୁଁ ଟିକେ ପଖାଳ ଖାଏ ଯେ ଦେହଟା ଟିକେ ଥଣ୍ଡା ଲାଗିବ ବୋଲି।
ହଁ ହଁ।
ହଉ ସେ
ଗରମ ଦିନେ ଟିକେ ଭାତ ଖାଇଲା ବେଳକୁ ଭଲ ଲାଗିବ। ପଖାଳ ପଖାଳ ଏବେ ଯୋଉ ବର୍ଷା ହେଉଚି।
ଏବେ ମୁଁ ଖାଉନି କାହିଁକି ନା ସବୁ କେବେ କେବେ ଖାଉଛି ଯଦି ଇଚ୍ଛା ହେଲା। ନହେଲେ ହଁ ଗୁରୁ ଆମର ଓଡ଼ିଆ ଘରେ ଅଛି ଗୁରୁବାର ଅମାବାସ୍ୟା ସଂକ
ଅମାବାସ୍ୟା।
ଟିକେ ହଁ ଏହିସବୁ ଗୁରୁବାର ଅମାବାସ୍ୟା ସଂକ୍ରାନ୍ତି ପୂର୍ଣ୍ଣିମା ରାତିରେ ମାନେ ଭାତ ଖାଏ ନା ଆଜି ଗୁରୁବାର ନା।
ହଁ ହଁ ହିଁ।
ତ ସେଥିପାଇଁ ଆଜି ତ ରୁଟି ଖାଇବି ଆଉ ନହେଲେ ବେଳେବେଳେ ଟିକେ ଇଚ୍ଛା ହେଲେ ମୁଁ ପଖାଳ ଖାଇଦେଉଛି ଏବେ ବି ଖାଇ ଦେଉଛି। ଆଉ ନହେଲେ ଆଗରୁ ଖାଉନଥିଲି ଛୁଆଟା ଛୋଟ ଥିଲା ଟିକେ ଥଣ୍ଡା ହେବ ବୋଲି।
ହୁଁ ହୁଁ।
ଟିକେ ବଡ଼ ହେଲାଣି ତ ଦେହରେ ଚଳୁଛି ତାର।
ଦେଢ଼ ବର୍ଷ ହେଲାଣି ଖେଳିବ ପିଲା ଜାଣିଲାଣି ଆଉ। ପିଠା କଣ କରିବା ଜାଣିଛନ୍ତି?
ପିଠା ମୋତେ ବେଶୀ ଆସେନି ଶାଶୁ ବନାନ୍ତି ମୋତେ ଆସେ ଚକ ଚକୁଳି ଆସେ ଇଟିଲି ଆସେ ଆଉ
ହଁ ହଁ।
ମୋତେ ମ ଯେଉଁ ସୁଜିର ଯେଉଁ କାକରା ବନା ହୁଏ ଆସ
ସୁଜିର କାକରା ସୁଜିର।
ଆଉ ହଁ ସୁଜିର। ଆଉ ଆଉ ବେଶୀ କିଛି ମୁଁ ଜାଣିନି। ମାନେ ଆସେନି ଆମ ଘରେ ହୁଏ ବନା ହୁଏ ମୋ ଶାଶୂ ବନାନ୍ତି।
ଶାଶୁ କରନ୍ତି ରଜ ଗଲା ପୋଡ଼ପିଠା ହେଇଥିବ।
ପୋଡ଼ ହେଇଥିଲା ପୋଡ଼ପିଠା ହେଇଥିଲା। ଯେଉଁ ଆମର ଚାଉଳ ଆଉ ଗୁଡ଼ରେ ଯେଉଁ ଆରିସା ବନାହୁଏ ରାଶି ଦେଇକି ସେଇଟା ବି ହେଇଥିଲା ତାପରେ ବରା ହେଇଥିଲା ଦହିବରା ବି ହେଇଥିଲା। ସବୁ ହେଇଥିଲା ସେଇଗୁଡ଼ା ସବୁ ପୋଡ଼ପିଠା ଆଉ ଆରିଷା ପିଠା ମୋ ଶାଶୁ ବନେଇଥିଲେ ମୁଁ ଖାଲି ଖାଇଛି। ବନାଇଥିଲେ ସିଏ ମୁ ସେଇଟା ଆକ୍ଚୁଲି ମାନେ ପୋଡ଼ ପିଠା ତ ମୁଁ ଟୋଟାଲି ଜାଣିନି କିନ୍ତୁ ଆରିସା ପିଠାର ଜାଣିଛି। କିନ୍ତୁ ତାର ଯଦି ଭାଗ ମାପ ଠିକ୍ ନ ରହିଲା ସେ ପିଠା ଛାଣିଲା ବେଳ ସବୁ ଭାଙ୍ଗି ଭାଙ୍ଗି ଯିବ।
ଭାଙ୍ଗି ଯିବ ସେ ଆଗ କାଳିଆ ଲୋକ କରୁଥିଲେ। ଟିକେ ଭଲ ହଁ ମାନେ ପିଠା ପୋଡ଼ ପିଠା କଣ ଆଉ ଆରିସା ପିଠା।
ହଁ ସେଇ ଜିନିଷ ଖାଲି କଣ ମୋ ଶାଶୁ ବହୁତ ଜିନିଷ ଜଣିଛନ୍ତି ଯୋଉ କୁଲରେ ପାଛୁରା ପାଛୁରା କରି ଜାଣିଛନ୍ତି ମୁଁ କିନ୍ତୁ ଟିକେ ଜାଣିନି ସେଇଟା।
ହଁ ହଁ ସେଶ ପାଛୁଡା ଆମେ ଆଉ ଜାଣିପାରିବୁ ନା।
ହୁଁ ସେ ମୁଁ ପାଛୋରିଲା ବେଳକୁ ଏସବୁ ଢାଳିଯିବ। ସେ ପୁରା ପାଛୁରିବେ ଯେ ପୁରା ମଇଳା ଗୋଟେ ପଟେ ଅଲଗା ଚାଉଳ ଗୋଟେ ପଟେ ଅଲଗା ବଢିଆରେ ହେଇଯାଏ। ଆଉ ମୁଁ କଲାବେଳକୁ କିନ୍ତୁ ହୁଏନି।
ହଁ-ଅଁ
ଆଉ ଆପଣଙ୍କ ପୁଅ କେତେ ବଡ଼ଟେ?
ପୁଅକୁ ହେଲାଣି ଆଠ ବର୍ଷର। ଆଠ ବର୍ଷ ହେଲାଣି ଆଠ ବର୍ଷ। ପାଠ ହଁ ପାଠ ପଢିଲାଣି ତିନିରେ ପଢୁଛି ହଁ।
ପଢୁଚନ୍ତି ଆତି ଶିଶୁ ମନ୍ଦିରରେ ନା କୋଉ ସ୍କୁଲରେ?
ଶିଶୁମନ୍ଦିର ପଢୁଛି ଅରବିନ୍ଦରେ ଅରବିନ୍ଦ ଅରବିନ୍ଦ।
ଅରବିନ୍ଦରେ ଆଚ୍ଛା ହଁ ହଁ ଜାଣିଲି ଜାଣିଲି ଅରବିନ୍ଦରେ ପଢ଼ୁଛନ୍ତି।
ଅରବିନ୍ଦ ପଡ଼ୁଚି।
ଯାହା ହଉ ଏବେତ ଆଉ କିଛି ଦିନ ପରେ ପରୀକ୍ଷା ଆସିଯିବ।
ପରୀକ୍ଷା ମନ୍ଥଲି ପରୀକ୍ଷା।
ହଁ ହଁ ମନ୍ଥଲି ମାସିକ ପରୀକ୍ଷାଗୁଡ଼ାକ ଆସିବ। ଆଉ ମୋ ଝିଅଟାରେ ମୋ ଝିଅ ବଡ଼ ତ। ମୋ ଝିଅରବି ପରୀକ୍ଷା ହେବ ହଁ ଝିଅ ବଡ଼ ଝିଅ ବଡ଼ ପୁଅ ସା ଉଁ ଝିଅକୁ ଦଶ ବର୍ଷ।
କେତେ ବର୍ଷ ଦଶ।
ଝିଅକୁ ଦଶବର୍ଷ ଦଶବର୍ଷ ହଁ।
ଓହୋ ପଢୁଚନ୍ତି?
ଦଶ ବର୍ଷ ପାଇପ୍ କ୍ଳାସରେ ପଢୁଛି।
ପାଇପ୍ କ୍ଳାସରେ ହଁ ହଁ।
ହଁ ଆଉ ତାରବି ପରୀକ୍ଷା ତ। ମୁଁ ସେଇଥିପାଇଁ କହିଲି ଆଉ ମନ୍ଥଲି ପରୀକ୍ଷା ଆର ମାସରେ।
ହଁ।
ତ ନିଶ୍ଚିନ୍ତ ଏଇ ଜୁଲାଇ ଲାଷ୍ଟରେ କିମ୍ବା ଅଗଷ୍ଟ ଫାଷ୍ଟରେ ଆବ। ପରୀକ୍ଷା।
ପରୀକ୍ଷା ହଁ ହଁ ସ୍କୁଲତ ଏବେ ଖୋଲିଲା ଉଁ ହଁ।
କିନ୍ତୁ ସେମାନଙ୍କର ଅନଲାଇନରେ କ୍ଲାସ୍ ଚାଲୁଥିଲାତ ତାଙ୍କର ମାନେ ସିଲାବସ୍ କଭର୍ ହଁ ସିଲାବସ୍ ମାନେ ଯେତିକି ପାଠ ପଢ଼େଇବା କଥା ପଢ଼େଇ ଦେଇଚନ୍ତି। ତ ସେଥିପାଇଁ ସେଥିପାଇଁ ମାନେ ପରୀକ୍ଷା କରିବେ ଆଉ।
ପଢେଇ ଦେଇଚନ୍ତି ମାନେ ସ୍କୁଲ ମାନେ ଛୁଟି ପୂର୍ବରୁ ପଢେଇ ଦେଇଛନ୍ତି।
ହଁ ଛୁଟି ଛୁଟି ଯେଉଁ ହେଲା ସେଇ ଛୁଟିରେ ତାଙ୍କର ଅନଲାଇନ୍ କ୍ଲାସ୍ କରୁଥିଲେ। ଜମା ମାତ୍ର ଆ ରଜରେ ମାତ୍ର ସପ୍ତାହେ ଛୁଟି ଦେଇଛନ୍ତି।
ଓ ସେତେଳେ ଅନଲାଇନ୍ କ୍ଲାସ୍ ଚାଲିଥିଲା ତାଙ୍କର ନା।
ହଁ ତାଙ୍କର କରୁଥିଲେ ଏଇ ଛୁଟି ହେଇଯାଇଥିଲା। ଯୋଉ ସରକାର ଯୋଉ ଛୁଟି ଦେଲା ଖରା ଛୁଟି ସେଥିରେବି ତାଙ୍କର ଚାଲିଥିଲା କ୍ଲାସ୍ କେବଳ ଦଶ ତାରିଖ ଜୁନ୍ ଦଶ ତାରିଖ ଦିନ ଲାଷ୍ଟ ହେଇଥିଲା କ୍ଲାସ୍ ଏଗାରରୁ ଅଠର ପର୍ଯ୍ୟନ୍ତ ସତର ପର୍ଯ୍ୟନ୍ତ ଛୁଟି ଥିଲା। ଅଠରରେ ସ୍କୁଲ ଖୋଲିଲା ମାନେ ସାତଦିନ୍ ଏଗାରରୁ ସତର ଯାଏଁ ଛୁଟି ରହିଲା କ୍ଲାସ୍ ବନ୍ଦ ହେଲା। ଆର୍ ଯୋଉ ରଜ ପାଇଁ ଅଠରରୁ ସ୍କୁଲ ଖୋଲିଗଲା।
ହଁ।
ତ ସେଥିପାଇଁ ତାଙ୍କର ପାଠ ଯେ ଟିକେ ପଢ଼େଇବା କଥା ପଢ଼େଇ ଦେଇଛନ୍ତି ଏବେ ଖାଲି ମାନେ ରିଭିଜନ କରୁଛନ୍ତି।
ହଁ ହଁ ପରୀକ୍ଷା ପାଇଁ ରିଭିସନ କରୁଥିବ ଆଉ
ହଁ ହଁ କ୍ଲାସ ବଢ଼ୁଛି ନା ବହୁତ ବହୁତ ଗୁଡାକ ପାଠ ରହୁଛି ସେମଥିପାଇଁ ସେମାନେ ଅନଲାଇନରେ ସବ ପାଠ ପଢ଼େଇଗଲେ।
ହଁ।
ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ ମୁଁ ପୁଣି ଫୋନ୍ କରିବି ପଛରେ।
ହଁ ହଁ ହଁ କରନ୍ତୁ ହଁ ହଁ ରଖ ହଁ।
ହଁ ବାଏ।